ପୁଣି କୁହନ୍ତୁ? ଆଜ୍ଞା।
ହଁ ଦିଦି ଶୁଣାଯାଉଛି? ହ୍ୟାଲୋ।
ହଁ କୁହନ୍ତୁ?
ଦିଦି ନମସ୍କାର କେମିତି ଅଛ
ହଁ ଭଲ ଅଛି।
କ କରୁଛନ୍ତି?
ନାଇଁ କିଛି ନାଇ ଟିକେ ବସିଥିଲି ଆଉ।
ଦେହ ଭଲ ଅଛି?
ହଁ ହଁ ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଝିଅ ଦେହ ଟିକେ ବି ଖରାପ ଥିଲା ଆଉ।
ହେଁ ଆଜ୍ଞା ହଁ ଆଉ ଆପଣଙ୍କ ଦେହ ଭଲ ନଥିଲା କହୁଥିଲେ।
ମୋର ଟିକେ ଇ ଏସ୍ ଆର୍ ଟା ବଢିଥିଲା ଏବେ ମେଡିସିନ ଖାଇଲା ପରେ ଟିକେ କମିଯାଇଛି ଆଉ।
ହୁ ଦେହର ଟିକେ ଯତ୍ନ ନିଅନ୍ତୁ।
ହୁଁ ହୁଁ ଆପଣ କଣ କରୁସନ୍ତି?
ମୁଁ କିଛି ନାହିଁ ଏଠି ବର୍ଷା ହଉଛି ଟିକେ ବର୍ଷା ଏବେ ଛାଡ଼ିଲା ସେଥିପାଇଁ ଟିକେ ବାହାରକୁ ଆସିଲି।
ହୁଁ ଆଉ କଣ ଏବେ ଖାଇବେ ଖାନା ପିନା
ଏବେ ତ କିଛି ଭୋକ ନାହିଁ ଆ ଗାଧୁଆ ବଳେ ମୁଁ ଖାଇଥିଲି ଭାତ ଡାଲି ଆ ପୋଟଳ ତରକାରୀ ଆଉ ଶାଗ ଭଜା। ଆ ମିକ୍ସଚର ଆଳୁ ଭର୍ତା ଏମିତି ଖାଇଥିଲି ଆଉ ଭୋକ ନାଇ ଦେ ଖୀିବା ସନ୍ଧ୍ୟା। ହେଲେ ସନ୍ଧ୍ୟାଦେଇକି ଠାକୁରଙ୍କୁ ଟିକିଏ ପ୍ରାର୍ଥନା କରିକି ଠାକୁରଙ୍କ ପାଖରେ ଏବେ ଦେଖିଆ କଣ ଖାଇବା ଆଉ।
ହଉ ହଉ ଆଉ। ଆଚ୍ଛା ହଉ। ଉୁଁ ଆଉ କଣ?
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛିନା।
ହଁ ହଁ ଭଲଅଛି ଆଉ ରଥଯାତ୍ରା ଦେଖି ଯାଉଛନ୍ତିକି ନାଇଁ ପୁରୀ।
ନାଇଁ ଦିଦି କେମିତି ରଥଯାତ୍ରା ଦେଖିବାକୁ ଯିବୁ ଆମ ଆମରତ ପାଠପଢା ପିଲା। ଆମେ ଛୁଟି ଟାଇମରେବି ଘରକୁ ଯାଇପାରୁ ନାହୁଁ ଆଁ ଉୁଁ ଉୁଁ। ଉୁଁ ରଥଯାତ୍ରାରେ ବହୁତ ଇଛା ଅଛି ଜଗନ୍ନାଥଙ୍କ ଅ ଅ ରଥକୁ ଟିକିଏ ଦେଖିବି ନିଜ ହାତରେ ଟାଣିବି ତ ଅଁ। ସେଭାଗ୍ୟ ସେସୌଭାଗ୍ୟ ମତେ ଜଗନ୍ନାଥ ଦେଖିବା କେବେ ଡାକୁୁଛନ୍ତି ତାଙ୍କ ପାଖକୁ। ଏବେତ ଯାଇନି ଦେଖାଯାଉ ଆରବର୍ଷ ଯଦି ଯାଇପାଇଲିି।
ହଁ ହଉ ପାଠପଢା ସରୁ ଯିବେ ଆଉ।
ନିହାତି ନିହାତି ଆଉ ଆପଣ ଯିବେ?
ଉୁଁ ନାଇଁ ମୁଁତ ବେବି ଅଛି ମୁଁ ଯାଇନି ମୁଁ ଯିବି ମୋର ଯେବେ ମୋର ଗୋଟେ ସପ୍ନଅଛି ସେଇ ସ୍ଵପ୍ନଟା କେବେ ପୁରା ହେଇଯିବ ତାପରେ ମୁଁ। କାଳିଆ ଦର୍ଶନ କରିବା ପାଇଁ ମୁଁ ଯିବି।
ଆଉ ଏହା ପୂର୍ବରୁ ଥରେ ଯାଇଥିଲୁ ଆମେ ମୁଁ ଫାମିଲି ଯାଇ ଥିଲୁ କିନ୍ତୁ ମୁଁ ଠାକୁରଙ୍କୁ ଦର୍ଶନ କରି ପାରିଲିନି ଏତେ ଜୋରସେ ଭିଡଥିଲା। ମୋର ଟିକିଏ ଆଖି ଆଁ ମାନେ ପ୍ରୋବ୍ଲେମ ଅଛି ମାନେ ଟିକିଏ ଦୂରରୁ ମୁଁ ମୁଁ କିଛି ଜିନିଷ ଦେଖିଊପାରୁନି ମୋର ଟିକିଏ ଆଖି ଇଉ ହେଟା ଇଏ ଅଛି ଏଁ ସେଥିପାଇଁ ମୁଁ ଚଷମାଟା ବି ନେଇନଥିଲିନା ଏତେ ଭିଡରେ ଚଷମାବି ଭାଙ୍ଗି ଦେଇଥାନ୍ତେ। ବହୁତ ଭିଡଥିଲା ମୁଁ ଠାକୁରଙ୍କୁବି ଠିକରେ ମୁଁ ଦୂରରୁ ଅନେଇଲିଯେ ମତେ ଦିଶିଲେନି ଠାକୁର ଟୋଟାଲି।
ନିଅତି ନିଅତି ମୁଁ ବାପାଙ୍କୁ ଡାକୁଛି ଆଜ୍ଞା। କୁହନ୍ତୁ କୁହନ୍ତୁ।
ମୁଁ କହିଲି ଯେବେବିଯିବି ମୋର ମୋ ସ୍ୱପ୍ନଟା ଯଦି ଏଇବର୍ଷବି ପୂରଣ ହେଇଯାଏ ତାହେଲେ ମୁଁ ନିଶ୍ଚିନ୍ତ ଠାକୁରଙ୍କ ପାଖକୁ ଯିବି। ଆଉ ଠାକୁର ମୋର ବହୁତ ପ୍ରିୟ ମୁଁ ଏଇଠି ଠାକୁରଙ୍କୁ ଡାକିଲେ ସେ ମୋକଥା ସବୁ ଶୁଣନ୍ତି। କେବଳ ମୁଁ ଯାଇନି ତାଙ୍କକତ ଟିକିଏ ଅଭିମାନ କରିଛି ଆଉ ଯେବେବି ଯିବି ମୋ ସପ୍ନଟା ପୁରା ହେଇଗଲା ପରେ ମୁଁ ନିଶ୍ଚିନ୍ତ ଯିବି।
ନିହାତି ନିହାତି ସ୍ୱପ୍ନ ପୁରାହବ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛି। ଆପଣଙ୍କ ସ୍ୱପ୍ନ ଯଥାଶୀଘ୍ର ପୂରଣ ହେଇଯାଉ।
ଧନ୍ୟବାଦ ଭଉଣୀ ଧନ୍ୟବାଦ। ଆଉ ଠାକୁର ମତେ ସବୁ ବିପଦରୁ ରଖିଛନ୍ତି ମୁଁ ସିନା ଯାଇ ପାରୁନି ପୁରୀ କିନ୍ତୁ ଠାକୁର ମତେ ସେ
ଫେରେ ଆପଣ ଜଗନ୍ନାଥଙ୍କୁ ଦର୍ଶନ କରିବେ।
ଆଉ ଧନ୍ୟବାଦ କୋଟି କୋଟି ମହାପ୍ରଭୁଙ୍କୁ କୋଟି କୋଟି। ମୁଁ ଏଇଠି ଡାକିଲିବି ସେ ମୋକଥା ଶୁଣନ୍ତି ବହୁତ ଶୁଣନ୍ତି। ଯାଇପାରୁନି ଆଉ ଛୁଆ ଦିଇ ଦିଟା ଛୋଟ ଛୁଆ ଅଛନ୍ତି ମାନେ ନେଇକି ଯାଇପାରେନି। ଏଇଟା ଅସୁବିଧା ହୁଏ ଆଉ।
ନିହାତି ନିହାତି, ଛୋଟ ପିଲାଙ୍କୁ ନେଇକି ସେ ବେ
ବହୁତ ମୋ ପୁଅଟାକୁ ଥରେ ନେଇକି ଯାଇ ଥିଲୁ, ଆଉ ତା ବାବା ଏତେ ଧଳି ଧଳି ବହୁତ କଷ୍ଟ କଲେ ମାନେ କଣ ଦୁଇ ଘଣ୍ଟା ଖଣ୍ଡେ ଆମେ ବାହାରେ ଛିଡା ହେଲୁ। ଦୁଇ ଘଣ୍ଟା ବାହାରେ ଛିଡା ହେଲୁ ଯେ ପାଣି ଟିକେ ଟିକେ ବି ନେଇନଥିଲୁ, ବହୁତ ଏତେ ଚାପି ଦେଲେ ମାନେ ଦର୍ଶନ କରିବାଟା ବହୁତ କଷ୍ଟକର ହେଇଯିବ ମନ୍ଦିର ଭିତରେ।
ସେଇଥିପାଇଁ ଟିକେ ଉମ୍ ଛୋଟ ଛୋଟ ପିଲା ବଡ ବଡ ହେଇଯାଆନ୍ତୁ ଆ ତାଙ୍କୁ ନେଇକି ଯିବେ, ନହେଲେ ଆ ଏ ଦେଖନ୍ତୁ ଦିଦି, ଭଗବାନ ସେତବଳେ ସେଇ ଜିନିଷଟାକୁ ଦିଅନ୍ତି, ଯେତେବେଳେ ଯୋଉ ଜିନିଷର ଆବଶ୍ୟକତା ଥାଏ। ଉମ୍ ସେତବଳେ ଇଚ୍ଛାର ମୁଁ ସେତବଳେ ଇଚ୍ଛାଟା ପୂରଣ କରିବି ଯଦି ଏଇ ଜିନିଷରେ ଏଇ ଜିନିଷଟା ତାର ଦରକାର ତ ମୁଁ ଏଇ ସମୟରେ ତାକୁ ଦେବି, ଉପଯୁକ୍ତ ସମୟରେ ସେ ଆମକୁ ସେ ଜିନିଷଟା ଦିଅନ୍ତି। ତ ନିହାତି
ମୋର ବି ଇଚ୍ଛା ଅଛି, ମୋର ବି ସେତିକି କି ଆକାଂକ୍ଷା ଅଛି ଯେ, ଭଗବାନ ମତେ ଶୀଘ୍ର ସେଇ ଜିନିଷଟା ଦେବେ। ଆଉ ତାଙ୍କ ଆଶୀର୍ବାଦ ନିଶ୍ଚି ଶ୍ଚୟ କରିବେ ଆଉ। ଆଉ ତାପରେ ତ ଆମର କର୍ମର କଥା, ଆମେ ଯେମିତି କର୍ମ କରିବା ଆମର
ସେମିତି ଫଳ ପାଇବା, ଆଜ୍ଞା।
ହୁଁ। ଭଗବାନ ତ ଗୀତାରେ ସେୟା କହିଛନ୍ତି ନା।
ଆଜ୍ଞା।
ହଉ ଆଉ ଆପଣଙ୍କ ଆଡେ ଯୋଉ କଣ ଆଉ କଣ ଯୋଉ ନାରୀର ସଶକ୍ତି ଶକ୍ତିକରଣ ବିଷୟରେ ଟିକେ କୁହନ୍ତୁ। ଆପଣଙ୍କ ଆଡେ ଗ୍ରୁପ ମାନେ କରିଚନ୍ତି ନା? ମିଶନ ଶକ୍ତି ଯୋଉ ଆସିଥିଲା, ସେ ଗ୍ରୁପ କରିଚନ୍ତି?
ନାଇଁ ନାଇଁ, ମୁଁ ତ କରିନି, ଆମ ଘରେ ମୁଁ ଉମ୍ ମୋ ବୋଉ ଆଉ ମୋ ଭଉଣୀ କରିଛନ୍ତି। ମୁଁ ତ ଏବେ ଛୋଟ, ମୁଁ ଏବେ ପାଠ ପଢୁଛି ଆଉ ମୋର ପାଠ ପଢା ବୟସ ସରିନି, ତ ମୁଁ ସେଗୁଡାକ କିଛି କରିନି। ଆଜ୍ଞା। ଆମ ଘରେ ମୋ ବୋଉ ଆଜ୍ଞା। ମୋ ଆମ ଘରେ ମୋ ବୋଉ, ମୋ ଭଉଣୀ, ସେମାନେ କରିଛନ୍ତି। ଆଜ୍ଞା। ଆଉ ଆପଣ କରିଚନ୍ତି?
ଏବେ ବି ବହୁତ ସୁବିଧା ସୁ ସୁଯୋଗ ବି ସ ମିଶନ ଶକ୍ତି ତରଫରୁ
ଶୁଣା ଯାଉନି ଦିଦି।
ମୁଁ କହିଲି ମିଶନ ଶକ୍ତି ତରୁ ସରକାରଙ୍କ ଦ୍ଵାରା ବହୁତ କିଛି ସୁବିଧା ସୁଯୋଗ ମିଳୁଥିବ?
ଆ ହଁ ଆମ ସେପଟେ ମି-ମିଳୁଚି, ହେଲେ ଆମ ସେପଟେ ଏ ମିଳେ ହେଲେ ଆମର ସେପଟେ ଲୋକ ସେମାନେ କରନ୍ତିନି ହେ ମାନେ ଏମତି କିଛି ସରକାର ଯୋଉମାନେ ଦିଅନ୍ତି କେତେ ଗୁଡାଏ ମେସି ସିନ୍ ଦଉଚନ୍ତି ଆ ଫୁଲ ଗଛ ଦଉଚନ୍ତି, କେତେ ମଞ୍ଜି ଦଉ ମାନେ କେତେ ପ୍ରକାରର କହୁଛନ୍ତି ମାନେ ସ୍ତ୍ରୀ ଲୋକମାନେ ସିଲେଇ କରିପାରିବେ, ଘରେ ବସିକି ରୋଜଗାର କରିପାରିବେ ହେଲେ ଆମର ସେପଟେ ସ୍ତ୍ରୀ ଲୋକମାନେ ସେଗୁଡା କିଛି କାମରେ ଉପନୀତ କରୁନାହାନ୍ତି ଆଉ।
ହୁଁ ହୁଁ ଘର କାମ ବ୍ୟସ୍ତରେ କିଛି କରିପାରୁନନୁଥିବେ ଆଉ ତେଣୁକ ସର କାରଙ୍କର ଆବଶ୍ୟକତା ଆମ ରାଷ୍ଟ୍ରରେ ନିହାତି ଦରକାର। ସରକାର ହେଉଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ସରକାର ନଥିଲେ ଆମ ରା ଷ୍ଟ୍ର ବୋଲି କୁହାଯାଇ ପାରିବ ନାହିଁ।
ନିହାତି ନିହାତି। ଆଉ ଦିଦି ଆଜି କଁ ବନେଇଥିଲେ ଖାଦ୍ୟ ଖାଇବା ପାଇଁ।
ଖାଦ୍ୟ ପାଇଁ ଭାତ ଡାଲି ଆଉ ଶାଗ ଭଜା ଭେଣ୍ଡି ଯୋଉ ସିଜେଇଥିଲି ଆଉ କଲରା ଚିପ୍ସ।
ବଢିଆ ଆଉ। ଆଉ ଆଜି ରାତିରେ କଣ ଖାଦ୍ୟ ବନେଇବେ ବୋଲି ଭାବିଚନ୍ତି?
କଣ ଦେଖିଆ ପୁରୀ ଫୁରି ଟିକେ କରିବା ଏଇ ଯୋଉ ପାଗରେ ଟିକେ ଛଣାଛୁଣି। ଖାଇବାକୁ ଇଚ୍ଛା ହୋଉଚି ଆଉ।
ଏଇନା ଭାବୁଚି ମୁଢି ମିକ୍ସର ଟିକେ ଖାଇଦେବା ଚା କରିକି ତାପରେ ଭାବୁଥିଲି ପକୁଡି କରିବି ବୋଲି ଆଉ ହବନି। ହେଇପାରିବନି ଆମେ ତ କଥା ହୋଉଚୁ ଟିକେ। ଦେଖିଆ ଟିକେ ଚା ଫା କରିବା ଆଉ ସନ୍ଧ୍ୟା ଖାଇବା ଟା ସନ୍ଧ୍ୟାରେ ଖାଇବାଟା କରିବା ଆଉ ଏ ଛୁଆ ହଁ।
ଛୋଟ ଛୁଆ ଅଛନ୍ତି ଟିକିଏରୋସେଇ ବାଷରେ ଅସୁବିଧା କରୁଥିବେ। ଏଁ ଛୋଟ ପିଲା ଦେହ ଭଲ ନାହିଁ ତାଙ୍କର।
ନାଇଁ ବା ସେ ଟିକେ ଏଇନା ଶୋଇଲା ବୋଲି ଟିକେ କଥା ହୋଉଚି ଆଉ।
ହଁ ଏଇ ଯୋଉ ଏବେ ଯୋଉ ବର୍ଷା ଋତୁ ଆସିଚି ପାଗ ଚେଞ୍ଜ ହୋଉ ପାଗ ପରିବର୍ତ୍ତନ ଦ୍ଵାରା ଟିକେ ଛୋଟ ପିଲାମାନଙ୍କ ଦେହ ଅସୁସ୍ଥ
ହଁ ପା ହଁ ଭାଇରାଲ ଜର ଟା ହୋଉଚି ଆଉ। ଥଣ୍ଡା ବି ଲାଗି ରୋହୁଚି ଯେ ସତର୍କତା ଅବଲମ୍ବନ ନ କଲେ ଟିକେ ହଇରାଣ ହେଇଯିବ ସବୁ ଲୋକୋ ଆମେ ତ ଅଲରେଡି ହଇରାଣ ହେଇସାରିଲୁଣି।
ହଁ ଆମେ ବି ମୁଁ ବି ଯାଉଚି କଲେଜ ବର୍ଷାରେ ବେଳେ ବେଳେ ଓଦା ହେଇଯାଉଚି ବେଳେ ବେଳେ ଛ ତା ଏ ନେଇନଥିବି କଣ କରିଥିବି ବର୍ଷା ହେଇନେ
ଚାଲିକି ଯାଉଚୁ ଚାଲିକି ଯାଉଚୁ ନା ଅଟୋରେ?
ନାଇଁ ବସଷ୍ଠାଣ୍ଡ ପାଖୁକୁ ଚାଲିକି ଯାଏ। ତ ସେଇ ସମୟରେ କଲେଜ ମୁଁ କୋ ବସଷ୍ଟାଣ୍ଡ କଲେଜ ଯୋଉ ବସଷ୍ଟାଣ୍ଡ ପାଖକୁ ଯେତବେଳେ ଆସେ ସେଇ ସମୟରେ ଟିକେ ଓଦା ହେଇଯାଏ।
ହୁଁ ହୁଁ ନାଇଁ ନାଇଁ ନାଇଁ ରେନକୋଟ ଗୋଟେ ପିନ୍ଧିଦିଅ ପିନ୍ଧିକି ଯିବାଆସିବା କରିବ ଆଉ ଯାହା ବାହାରେ ବାପା ବୋଉ ସମସ୍ତେ ଆଡେତ ଅଛନ୍ତି। ଖାଲି ତମେତଏକା ସେଠି। ମୁଁ କଇଲି ଘର ଲୋକ ତ ଆଡେ ରହିଲେ ତମେ ତ ଏକା ସେଠି ରହିଲ ନିଜ ଦେହପାର ଯନ୍ନ ବର୍ଷା ଦିନେ ତ ଜାଣିଚନିତ କେ ମଶା କାମୁଡିକି ମ୍ୟାଲେରିଆ ଡେଙ୍ଗୁ ଇତ୍ୟାଦି ଜର ଟାଉନ ମାନଙ୍କରେ ଅଧିକ ପରିମାଣରେ ହୋଉଚି। ତେଣୁକରି ଦେହର ଯନ୍ନ ନୋଉଥିବ ସବୁବେଳେ। ଆଉ ଫୁଟା ପାଣି କରିକି ବର୍ଷା ଦିନେ ପିଉ
ଆଜ୍ଞା ଦିଦି।
ହୁଁ ଖାଦ୍ୟ ପେୟର ଟିକେ ବାହାର ଜିନିଷ ଆଭୋଏଡ କରିବ। ଉ ମାନେ ମାଛି ବସା ଖାଦ୍ୟ ହଉ କି?
ଏ ମୁଁ ତ ବାହାରର ଖାଦ୍ୟ କିଛି ବେଶୀ ଖାଇବା ପାଇଁ ଭଲ ପାଏନି ଏତିକି। ଆ ବାସି ଜିନିଷ ମୁଁ ଖାଇନି ଗରମ ଗରମ ଜିନିଷ ଗରମ ଗରମ ଦ୍ଵାରା ଯୋଉ ପ୍ରସ୍ତୁତ ହେଇଥାଏ। ମୁଁ ସେଇଗୁଡା ଟିକେ ବେଶୀ ଖାଏ ନହେଲେ ବେଶୀ ମାଛି ବସୁଥିବା ଜିନିଷ।
ବାର ଜିନଷ ହୁଁ ହୁଁ ହୁଁ
ହଉ ମୋ ଦିଦି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। କେତେବେଳେ ଫାଙ୍କା ହେଇକି ମତେ ନିଶ୍ଚୟ। କଲ୍ କରିବେ ଧନ୍ୟବାଦ ଦିଦି।